ହ୍ୟାଲୋ।
ହଁ କୁହନ୍ତୁ।
ହଁ ସାଙ୍ଗ କଣ କରୁଛ?
ହଁ ସାଙ୍ଗ ମୁଁ ଭଲ ଅଛି। ଏବେ ବସିଥିଲି ଆଉ। କାମଦାମ ଚାଲିଛି ଆଉ। କଣ କରିବି ଘର କାମ ଚାଲିଛି ଆଉ।
ହଁ ଘର କାମ କରୁଛ।
ହଁ।
ହଁ କଣ କୋଠା ଘର ତିଆରି କରୁଛ?
ନା କୋଠ ଘର ନୁହେଁ ସେଇ ଆମ- ଆ ଆଜବେଷ୍ଟ ଘର ଅଛି। ସେ ଆଜବେଷ୍ଟ ଘର- ଆ ଟିକେ ରିପେୟାରିଂ କରୁଛି ଆଉ ପଇସା ପତ୍ର ଏବେ ନାହିଁ ଆଉ। କଣ କୋଠ ଘର କରିବି ଆଉ କୋଠ ଘର କରିବା ପାଇଁ ପଇସା ଲାଗିବ ଆଉ।
ଆଚ୍ଛା-ଆଚ୍ଛା ଆଉ ଖାଇସାରିଲନି?
ହଁ ଖାଇବା ପିଇବା ସବୁ କମ୍ପ୍ଲିଟ୍ ହେଇ ସାରିଲାଣି ଏବେ ଟିକେ ପଦାକୁ ଯିବାର ଅଛି ଟିକେ ବାହାର କାମ ଟିକେ ରହିଛି। ନା ଘର ଟିକେ କାମ ଅଛି ଜିନିଷ ପତ୍ର ଆଣିବାକୁ ଯିବି। ଆଉ ଏଇ ସବୁ କାମ ହଁ ମାର୍କେଟକୁ ଯିବି।
ହଁ ମିସ୍ତ୍ରୀ ସବୁ ଆସିଚନ୍ତି ନା କଣ କାମ ପାଇଁ?
ହଁ ମିସ୍ତ୍ରୀକୁ ଡାକିଚି ଟିକେ ରିପେୟାରିଂ ଫିପେୟାର ନକଲେ ଏଇ ଯୋଉ ବର୍ଷା ଦିନ ଆସିଲାଣି ଆ ତାହେଲେ ବହୁତ୍ ଅସୁବିଧା ଲାଗିବ।
ହୁଁ।
ଟିକେ କାମ ଟିକେ ବର୍ଷା ଦିନ ପାଣି ବହୁତ୍ ବହୁଚି ହୁଁ ଟିକେ ରିପୋରିଂ କରିଦେଲେ ହଁ-ହଁ ଭାଇ ଭଉଣୀ ଏନ୍ ତେନ୍ ସବୁ କ୍ଲିୟର ଅଛନ୍ତି ଠିକ୍ ଠିକ୍ ଠାକ୍ ଅଛନ୍ତି ଯିବାର ଅଛି କାଲି ଭଉଣୀ ଘରକୁ
ହଁ।
ଟିକେ ବୁଲିକି ଆସିବି ଆଉ ଦେଖା କରିକି ବା ବୁଝିବି ତାଙ୍କର କଣ ଖବର ସବୁ ଭଲ ଠିକ୍ ଠାକ୍ ଅଛି କି ନାହିଁ।
ଆଚ୍ଛା-ଆଚ୍ଛା।
ହଁ-ହଁ-ହଁ-ହଁ। ଆଉ ତମେ କଣ ଜାଣିନ ସାଙ୍ଗ ଅଛି ତମେ କଣ ଜାଣିନ।
ହଁ ମୁଁ ଜାଣିଛି ହଁ। ଆଉ ଆମେ ଆଡକୁ ଏଇଠି କେବେ ଏଠୁ ଆସିନ ଆସୁନ ବୁଲିକି ଯିବ?
ହଁ-ହଁ ମୁଁ ଯିବି ଏବେ ଟିକେ କାମରୁ ଟିକେ ଫ୍ରି ହେଇଗଲା ପରେ ମୁଁ ଟିକେ ଯିବି ଯାଇଁକି ବୁଲିକି ଆସିବି ଆଉ ଏବେ ତ ଘରକାମ ଟିକେ କ୍ଲିୟର ନ କରିଲେ ବର୍ଷା ଦିନ ଆସିଲାଣି ମାନେ ସେ ପୁଣି ହଇରାଣ ହେବାକୁ ପଡ଼ିବ। ଟିକେ କାମ ଟା କ୍ଲିୟର ହେଇଗଲା ପରେମ ଆଉ ଏତେ ଟେ ସନ୍ ରହିବ ନାହିଁ କାହିଁକି ବର୍ଷ ହେଲା ମାନେ ପାଣି ଫାଣି ସବୁ ପୁରା ପଡ଼ୁଚି। ଘରେ ପୁରା ପାଣି ହେଇଯାଉଚି ସେଇ କାମ
ଆମ ଯୋଉ ଆଉ ଜଣଙ୍କର ଆ ସାଙ୍ଗର ଯୋଉ ବାହାଘର ଅଛି ଡାକିଚନ୍ତି ନା?
ହଁ-ହଁ ସେ ନିମନ୍ତ୍ରଣ ତ ଦିଆହେଇ ସାରିଚି କାର୍ଡବି ଦେଇଚି ଆ ଦେଖିବା ଆଉ ଯ ଦେଖିୟା ଟାଇମ୍ ହେଲେ ଯାଇଁକି ବୁଲିକି ଆସିବା ଆଉ।
ହଁ ବାହାଘର ପାଇଁ କଣ-କଣ କିଣିଚ?
କିଣିବା କଣ ସେଇ ଯାହା ଅଛି ଘରେ ଡ୍ରେସ୍ ଫ୍ରେସ୍ ସେଇ ସାର୍ଟ ଅଛି ଗୋଟେ ପ୍ୟାଣ୍ଟ ଗୋଟେ ବ୍ଲାକ୍ ପ୍ୟାଣ୍ଟ ଟାଇପ୍ ର କିଣିକି ଆଣିବାକୁ ପଡ଼ିବ।
ବ୍ଲାକ୍ ପ୍ୟାଣ୍ଟ କିନିଦେଲେ ସେ ସେଇଟା ପିନ୍ଧିକି ଯିବା ଆଉ। ଆଚ୍ଛା।
ତାକୁ ଗିଫ୍ଟ୍ ରେ କଣ ଦବ?
ଗିଫ୍ଟ୍ ରେ ଏବେ ଭାବିନାହିଁ। ଦେଖିବା କଣ ଗୋଟେ କିଛି କରିଆ କିଣିଆ ଆଉ। ଭଲ ଦେଖିକି ନହେଲେ ଇଏ
ଚୁଡ଼ି ଫୁଡ଼ି ବକ୍ସ୍ ଦେଇଦବ ନହେଲେ ଆଉ କିଛି କିଣିକି ଦେଇଦବ। ଏ ଯଉ ଆଲବମ୍ ଭଲମ୍ ଦେଇଦବ।
ହଁ ସେଇଆ କିଛି ଦେଖିବା ଭାବିବା।
ହଁ ମୁଁ ବି ଆଣିଚି ସେ ଚୁଡି ବକ୍ସ୍ ଆଣିଚି।
ହୁଁ।
ଅଁ- ତାକୁଦେବି ସେ ବି ଡାକିଚି। ମୁଁ ବି ନୂଆ ଡ୍ରେସ୍ କିଣିଚି ପିନ୍ଧିକି ଯିବି। ଚୁଡି ଆଣିଚି ଚପଲ୍ ଆଣିଚି।
ଆଚ୍ଛା ତୋର ମାର୍କେଟିଙ୍ଗ୍ ପୁରା ହେଇ ସାରିଲାଣି ନା କଣ?
ହଁ ଏଇ ମାର୍କେଟ କୁ ଯାଇଥିଲୁ ଯାଇକି ସବୁ ନେଇଗଲେ ନେଇକି ଆସିଲୁ ଆଉ ସାଙ୍ଗ ବି ଯାଇଥିଲେ ସାଙ୍ଗରେ ଦେଇକି ଆସିଲୁ। ଏଇଠି ନାଇନ୍ଟି ନାଇନ୍ ବି ଦୋକାନ ଖୋଲା ହେଇଚି ବଢିଆ ବଢିଆ ଜିନି ରଖିଚି ସବୁ ଅଛି କୁର୍ତି ଅଛି। ଚପଲ୍ ଅଛି ସେଟ୍ ସବୁ ଅଛି କୋ ଗ୍ଲାସ୍ ସେଟ୍ ଅଛି। ବହୁତ୍ ଜିନଷ- ଜିନିଷ ଅଛି ଭଲ ଭଲ। ଆସୁନ ଯିବା ବୁଲିକି ଆସିବ।
ହଁ ହଁ ମୁଁ ଯିବି ଟିକେ ଫାଙ୍କା ହେଇଯାଉ। ତାପରେ ଯାଇକି ସେଇ ନାଇଣ୍ଟି ନାଇନ୍ ରେ ଯାଇକି ବୁଲିକି ଆସି ଯିବା ଦେଖିବା ସେଠି କଣ କଣ ଭଲ ଜିନିଷ ସବୁ ମିଳୁଚି।
ସେଇ ଅନୁସାରେ ନହେଲେ କିଣିବା। ନହେଲେ ଅଲଗା ମାର୍କେଟ ଯିବା ଆଗେ ଭାବିବାକୁ ପଡିବ ସେ ସାଙ୍ଗ ବାହାଘରରେ କଣ
ଗିଫ୍ଟ୍ କଣ ଦିଆହବ। ଏ ଗିଫ୍ଟ୍ ନେଇକି ଯିବା ଆଉ।
ହଁ ଆଉ କାଲି ବର୍ଷା ହେଇଥିଲା ନା?
କାଲି ବର୍ଷା ସନ୍ଧ୍ୟା ବେଳେ ଟାଇମ୍ ରେ ଟିକେ ଟିକେ ବର୍ଷା ହେଲା ବାକି ଦିନରେ ତ ଖରା ହେବି ଖରା ପଡିଥିଲା। ସନ୍ଧ୍ୟା ବେଳେ ଟିକେ ଇଏ ହେଇଛି। ଏଁ-ବର୍ଷା ହେଇକି ଯାଇଛି।
ଆମ ଆମ ଏଠି ବି କାଲି ବହୁତ୍ ବର୍ଷା ହେଇଚି ଦିଥର ହେଇଚି ବର୍ଷା। ଖରା ବି ହଉଚି ବର୍ଷା ବି ହଉଚି ପୁଣି ଖରା ହେଇଲା ପୁଣି ବର୍ଷା ହେଲା। ଆଁ -ଏବେ ଆଜି ତ ଖରା ହେଇଚି।
ନାଇଁ ଯେତେ ଖରା ହଉଚି ମାନେ ଯେତେ ଗରମ୍ ପଡୁଚି।
ହଁ ଗରମ୍ ବି ବହୁତ ହଉଚି।
ଖରା ହେଲେ ଗରମ୍ ପୁରା ପ୍ରବଳ। ତାପରେ ବର୍ଷା ହେଇଗଲା ମାନେ ଟିକେ ରିହାତି ମିଳିଯାଉଛି।
ହଁ।
ହୁଁ।
ଆଉ ଏବେ କଣ ଖାଇବ?
ଖରା ବେଳେ ଏବେ କଣ ରାନ୍ଧିଛନ୍ତି ଦେଖିବାକୁ ପଡିବ ମୁଁ ଟିକେ ବାହାରେ କାମରେ ଅଛି ସେ ଆଉ ଘରକୁ ଯାଇନାହିଁ। ଯିବି ଏବେ ଉଁ -ଜଳିଖିଆ କରିଥିଲି। ଜଳଖିଆ କରିଦେଲା ପରେ କାମ ଟା ଟିକେ ଏବେ ଖରା ହେଇଚି ମାନେ ଟିକେ କାମଟା ସାରିଦେଲେ ଭଲ। ନଏଲେ ବର୍ଷା ହେଇଯିବ ମାନେ ଆଉ କାମ ହେଇପାରିବ ନାହିଁ।
ହେଇପାରିବନି ହଁ।
ହୁଁ ତାପରେ ଉଁ-ଉଁ ସେଇ କା କାମରେ ଲାଗେ ମିସ୍ତ୍ରୀ ମାନେ ଏଇ ଯୋଉ ମିଳୁନାହାନ୍ତି ତା ନିଜେ ନିଜେ କାମରେ ସେ ପଳଉଛନ୍ତି ସେଇଥିପାଇଁ ତାଙ୍କୁ ଉଁ-ଉଁ-ଉଁ ଖୋଜିଆକୁ ପଡ଼ୁଚି ଖୁସାମତ୍ କରିଆକୁ ପଡୁଚି। ଏଇଆ ଆଉ କଁ କରିଆ?
ତମ ବିଲରେ କଣ ଲଗେଇଛ?
ବିଲରେ ଅଛି ସବୁ ଆମର ଏଇ ଇଏ ହଉଚି ଏବେ
ଆମ ଏଠି ତ ଲାଗା ହେଇଚି କାକୁଡି ଲଗା ହେଇଚି ଆଉ ଏଇ ଧାନ ବି ଲଗା ହେଇଚି ଆମ ଏଠି ବହୁତ୍ ଲଗା ହେଇଛି ସବୁ।
ଛି ମୋର ବି ତ ବିଲରେ କାକୁଡି ଲଗେଇଛି କାକୁଡି ଦେଖିଆକୁ ପଡିବ ସେ କା କୁଡ଼ି କଣ ହେଇଛି ନ ହେଇଛି ଗାଏଁ ସେଦିନ ପହରଦିନ ବି ଭାଙ୍ଗିଦେଲା ପରେ କାକୁଡ଼ି ସବୁ ବଜାରକୁ ଆଣିଥିଲି ମାର୍କେଟ୍ ରେ ଏ-ଏ ବେ ପାର୍ କଲି ଭଲ ଠିକ୍ ଠାକ୍ ବେପାର୍ ହେଇଛି। ତାପରେ ଏ-ଏ-ଏଁ ସେ ଆଉରି ଯାଇନାଇଁ ଏଠି ଘର କାମ ପାଇଁ ରହିଯାଇଛି। ଆଉ ବିଲକୁ ସେ ଭାଇ ବି ଯାଉଛି ଆଉ ସେ ବି ଟିକେ ଦେଖୁଛି ଆଉ ମୁଁ ବି ଟିକେ ଦେଖୁଛି କାମଟା ସରିଗଲା ପରେ ଆଉ ଏତେ ଟେନସନ୍ ରହିବ ନାହିଁ ଆଉ।
ହଁ। ଏଇ ଚାର୍ ଟା ବେଳେ ଯେତେ ଖରା ହଉଚି ବିଲରେ ଯାଇଁକି ଠିଆ ହେଲେ ବସିଲା ବେଳକୁ ପବନ୍ ଦଉଚି ଭଲ ଲାଗୁଛି। ଆମେ ସମସ୍ତେ ଯାଇକି ବସୁଚୁ ସାଙ୍ଗ ସବୁ ଆସୁଛନ୍ତି ଆମେ ଯାଇକି ବସୁଚୁ।
ହଁ ଏବେ ବୁଲାବୁଲି କରିଆକୁ ପଡିବ ଏ ସନ୍ଧ୍ୟା ବେଳେ ଟିକେ ପବନ ଭଲ ଲାଗୁଛି ବୋଲି ଇ ଟିକେ ସେ ହାତୀ ଅଛି ନହେଲେ ଦିନରେ ଯୋଉ ଗରମ୍ ଖରା ହଉଚି ଆଉ ଘରେ ରହି ହଉନି। ଉଁ।
ହଁ।
କୋଠ ଘର ରହିଲେ ଟିକେ ଏସି ଫେସି ନଗେଇ ଦେଲେ ଟିକେ ରିହାତି ମିଳିବ କୋ ଠା ଘର ହବ ଦେଖିଆ ଏବେ ପଇସା ପତ୍ର ତ ନାହିଁ ଅଁ ଟିକେ ଏ-ଏ-ଏ ଦେଖିବା ଆଉ ପଇସା ପତ୍ର ହାତରେ ରହିଲେ ଟିକେ ଗୋଟେ ରୁମ୍ ବି ଯଦି କୋଠା ଘର ରୁ ହଁ ଗୋଟେ ରୁମ୍ ବି ଯଦି ସେଟ୍ଅପ୍ କର୍ ଦେଲେ ସେଇଥିରେ ଆମର ଏସି ଫେସି ବି ନଗେଇ ଦେଲେ ଏବେ କେତେ ତିରିଶି ପଇଁତିରିଶି ହଜାର୍ ଭି ତରେ ଆସୁଚି ଆଁ ସେଇଟା ନଗେଇ ଦେଲେ ମାନେ ଆଉ ଏତେ ଇ ରହିବ ନାଇଁ। ଏ ଖରାଦିନ ଗଲାଣି ଆ ଆର ବର୍ଷକୁ ଦେଖିବାକୁ ପଡ଼ିବ।
ଏବେ ଆଉ ଏବେ ରେଟ୍ ବି ପୁରା ପବଳ କାହିଁକି ନା ଏ ବେ ସମସ୍ତେ ଏସିି ଲଗେଇଲେଣି ଯେତେ ଖରା ହୋଉଛି। ଯେତେ ଖରା ହୋଉଛି ସମସ୍ତେ ନେଲେଣି। ଆଉ ଟିକେ ଇଏ ଲାଏ ରେଟ ବି ହେଇଯାଉଛି। ଶୀତ ଦିନରେ ଏନେ ଏସିି ନେଲେ ଟିକେ କମ୍ ରେଟ୍ ଆସିଲେ ସେଇ ଟାଇମ୍ ରେ ନଗେଇଦେଲେ ଉଁ ଝାମ୍ ଲା ଗଲା।
ହୁଁ, ଆଉ ମାମୁଁ ଘରକୁ ଯାଇଥିଲ?
ନାଁ ମୁଁ ଯାଇନେଇ ଏବେ। ଜାଇନି ହେଇଗଲାଣି କେତେ ମାସେ ଦି ମାସେ ଉପର ହବ। ଯାଇନାହିଁ ଯିବି ଟାଇମ୍ ଦେଖିକି ଯିବି ଆଉ।
ହୁଁ, ମାମୁଁ ଘରେ କିଏ କିଏ ଅଛନ୍ତି?
ଅଛନ୍ତି, ଆ ମାମି ଅଛନ୍ତି, ମାମୁଁ ବି ଅଛନ୍ତି। ମାମୁଁ ପୁଅ ଭାଇ ଅଛି, ସେ ବି ଏ ଚାକିରୀ କରୁଛି ତ ସେବି ତାକୁ ବି ଟାଇମ୍ ମିଳୁନି, ସେ ବି ଟିକେ ଫ୍ରି ହେଲା ପରେ ଏ
ସାଙ୍ଗ ସାଙ୍ଗାରେ କଥା କରୁଛ?
ହଁ ହଁ କଥାବାର୍ତ୍ତା ଆମର ଚାଲିଛି।
ହୁଁ ସେମାନେ ବି ଆସୁଚନ୍ତି ତମ ଘରକୁ ନାଇଁ?
ହୁଁ। ସେମାନେ ବି ଆସିଥାନ୍ତି ତମ ଘରକୁ ନାଇଁ?
ହଁ ହଁ ଆସୁଛନ୍ତି, ମଝି ମଝିରେ ଟାଇମ୍ ନେଇକି ଆସୁଛନ୍ତି। ସମସ୍ତେ ଏବେ କାମ ଧନ୍ଦାରେ ନିଜେ ନିଜେ କାମ ଧନ୍ଦାରେ ଲାଗିଲେ। ତାଙ୍କ କାମ ଟିକେ ଫ୍ରି ହେଲା ପରେ ତାପରେ ବୁଲିଆକୁ ଯାଉ ହିନ୍ଦି ଆଉ। କାହାକୁ କିଛି ଫୋର୍ସ କରିହବ ନାହିଁ ନା ନିଜେ ନିଜେ କାମରେ ରହୁଛନ୍ତି ପରିବାର ପୋଷ୍ ଇଆ ପାଇଁ ଆଉ, ହୁଁ।
ଆଉ ବାପା, ବୋଉ ସବୁ ଭଲ ଅଛନ୍ତି ନାଇଁ?
ହଁ ହଁ ସବୁ ଭଲ ଅଛନ୍ତି, ଏବେ ଠିକ୍ ଠାକ୍ ଅଛନ୍ତି। ଘରେ ଅଛନ୍ତି ଆଉ, ହୁଁ।